ହ୍ୟାଲୋ।
ହ୍ୟାଲୋ ଆଜ୍ଞା ନମସ୍କାର।
ହୁଁ ନମସ୍କାର।
କଣ କରୁଛନ୍ତି?
ଏଇ ଛାତରେ।
ଆଛା ବର୍ଷା ହଉଛି ସେପଟେ?
ହଁ ବର୍ଷା ଲାଗି ରହିଥିଲା ଯେ ଅବିକା ଟିକେ ଛାଡ଼ିଛି।
ହଁ।
ଆଉ ତମେ କଣ କରୁଛ?
ମୁଁ କିଛି ନାହିଁ ଏମିତି ବାହାରେ ଟିକେ ବୁଲୁ। ଚି ଆମର ବାହାରେ ଟିକେ ବୁଲୁଚି ମୁଁ ବର୍ଷା ଟିକେ ଛାଡିଚି ତ।
ଓହୋ।
ଆଉ ଖାଇଲେଣି ଆପଣ? ଆପଣ କୁହନ୍ତୁ ପ୍ରଥମେ। ଖାଇଲେଣି କଣ କିଛି?
ହଁ ମୁଁ ତ ଏଇ ସନ୍ଧ୍ୟାବେଳେ ଖାଇଥିଲି ଖାଇଥିଲି କଁ ସେଇ ଚାହା ଟିକେ ପିଇଥିଲି ଆଉ କଁ।
ହଁ। ଆଉ ଦିଟାରେ କଣ ଖାଇ
ହ୍ୟାଲୋ।
ହଁ କୁହନ୍ତୁ।
ହଁ ମୁଁ କହିଲି ଶୁଭିଲାନି କିଛି କଣ କହୁଥିଲ କି।
ହଁ ମାନେ ଦିଟାରେ କଣ ଖାଇଥିଲେ ମଧ୍ୟାହ୍ନ ଭୋଜନ।
ହଁ ଦି ଟାରେ ଖିଆ ହେଇଥିଲା ଭାତ ଆଉ ଡାଲି ଆଉ ଚିକେନ୍।
ଆଚ୍ଛା ଚିକେନ ହେଇଥିଲା ଆଜି ତାହେଲେ ଆପଣଙ୍କୁ ଆମିଷ ଖାଇବାକୁ ଭଲ ଲାଗେ।
ହଁ ଭଲ ଲାଗୁଥିଲା ବଟ୍ ଏବେ ଆଉ ଏତେ ବି ନାହିଁ।
ହଁ।
ଏବେ ତ କହିବାକୁ ଗଲେ ମୁଁ ହଷ୍ଟେଲରେ ରହୁଛି ନା ତ ସେଥିପାଇଁ ସେଠି ଯିଁତିଆ ଖାଇବା ଦେଉଛନ୍ତି ନା।
ହୁଁ
ତ ସେଇ ଜିନିଷ ଟା ଦେଖି ଦଉ ଦଉ ଇମାଜିନ୍ ହେଇଯାଉଛି ଯେ।
ପଢ଼ା ପଢ଼ି ଚାଲିଛି। କିଛି ଶୁଭା ଯାଉନି ଟିକେ।
ହଁ ଚାଲିଛି।
ହଁ ହଁ ହଁ କୁହନ୍ତୁ।
ମୁଁ କିହିଲି ଭଏସ୍ ଶୁଭୁଚି ନା।
ହଁ ଏବେ ଟିକେ ଭଲରେ ଶୁଭାଗଲା।
ହଁ କାରଣ ଆମ ଆଡେ ବର୍ଷା ହେଇଛି ନା ସେଇ ଯୋଉ ଟିକେ ନେଟୱର୍କ ଟ୍ରବୁଲ ରହୁଛି।
ହଁ। ଆଉ କଣ ପଢୁଛନ୍ତି ଆପଣ।
ହଁ ମୁଁ ଅବିକା ମୋର ଡିପ୍ଲୋମା
ହଁ ହଁ। ମୋର ଏଇଟା ପ୍ଲସ୍ ଥ୍ରୀ ସେକେଣ୍ଡ ଇୟର ଚାଲିଛି। ଆପଣଙ୍କ ଭଏସୁ ମତେ ଠିକ ରେ ଶୁଭା ଯାଉନି ନେଟୱାର୍କ ଜାଗା କୁ ଟିକେ ଆସନ୍ତୁ।
ଏବେ ଶୁଭିଲା।
ହଁ ଏବେ ଶୁଭିଲା।
ହଁ କାରଣ କଣ୍ଟିନ୍ୟୁଅସଲି ଗୋଟେ କଥା କହିଲା ମାନେ ଟିକେ ନେଟ୍ ସ୍ଲୋ ହଉଛି।
ହଁ ବୁଝିଲି।
ହଁ।
ଆଉ ଆଗକୁ ତ ରଥଯାତ୍ରା ଆସୁଛି ଆପଣ କୁଆଡେ ବୁଲି ଯାଉଛନ୍ତି।
ହଁ ଟ ହେଲେ ବୁଲିଯିବା ପାଇଁ ଏବେ ସମୟ ହବନି।
କଣ ପାଇଁ?
କହିବାକୁ ଗଲେ ମୋର ଏବେ ଏଇ ରିସେଣ୍ଟଲି ଦଶ ତାରିଖ ଦିନ ମୋର ଆଡମିସନ ଅଛି ଯାଇକି କଲେଜରେ ନା ରିଆ ଆଡ଼ମିସନ୍ ହବ ଆଉଥରେ।
ହଁ ହଁ।
ତ ମୁଁ ଏଠୁ କଲେଜ ଯିବି। କମ୍ ସେ କମ୍ ଦେଢ଼ଶହରୁ ଶହେ ଅଶୀ କିଲୋମିଟର ରେଞ୍ଜରେ କଲେଜ।
ହଁ।
ତ ସେମିତିରେ ମୁଁ ହେଠିକି ଯିବି ପୁଣି ସେଠ ଏଠୁ ଘରକୁ ଆସିବି ପୁଣି ଏଠୁ ପୁରୀ ଯିବି ତ ଆଉ ଏଟା ସମ୍ଭବ ନୁହେଁ ନା।
ହଁ ହଁ ଠିକ କହିଲେ ତ ଆପଣ ଥକି ଯାଇଥିବେ। ଟ୍ରାଭେଲ କରି କରି।
ସେମିତିରେ ମୁଁ ହଷ୍ଟେଲ ଆଉ ଆମର ରଥଯାତ୍ରା ତ ଏବେ ଏଇ ଚଉଦ ତାରିଖରେ ରହୁଛି ନା।
ଅ ଚଉଦ ନା ଷୋହଳ ନା ନଅ ତାରିଖ ମୁଁ ଟିକେ ଠି ରେ ଜାଣିନି ଆପଣ ଜାଣିଛନ୍ତି।
ମୁଁ ଯେତିକି ଜାଣିଛି ଯେ ସେ ସାତ ତାରିଖ ନହେଲେ ସେ ଚଉଦ ତାରିଖରେ ଏମିତି ହୁଏ କାରଣ ଚଉଦ ଦିନ ଚଉଦ ଦିନ ହୁଅ ତ ସେ ସାତଦିନ ଭିତରେ ଏମିତି ବାହୁଡ଼ାଟା ହୁଏ ନା।
ହଁ ହଁ ହଁ ସାତ ଦିନ ଯୋଉ ସୁଭଦ୍ରା ଦେବୀ ସୁଭଦ୍ରା ଯାଆନ୍ତି ତ ତାଙ୍କ ମାଉୀ ମାଉସୀ ଘରକୁ।
ହଁ ହଁ।
ହଁ। ଆଉ ହଷ୍ଟେଲରେ କେମିତି କଣ ଖାଇବା? ଠିକ ଠାକ ଦିଆ ହୁଏ ନା ଏମିତି?
ମାନେ ଗୋଟେ କଥା ତ ଶୁଣିଥିବ ମାନେ ବାହାଘର ଭୋଜି ବି ମାନେ କମ ସେ କମ ଚଳିବ ଦେହ ପାଇଁତ ଟିକେ ଖରାପ ମୁଁ ମାନୁଛି।
ବଟ୍ ସେ ଯେଉଁ ଖାଇବା। ନା ଦେହ ପାଇଁ ଭଲ ନା ପାଟି ପାଇଁ ଭଲ ନା ପେଟ ପାଇଁ ଭଲ କିଛି ନୁହଁ।
ହଁ ଠିକ କହିଲେ ମୁଁ ବି ହଷ୍ଟେଲରେ ରହୁଥିଲି ତ। ସେଇ ପାଣିଆ ଡାଲି ସେଇ ଆଳୁ ସବୁଥିରେ ଖାଲି ଆଳୁ ପକେଇ ଦେଇଥିବେ।
ଓହୋ ନାଇଁ ମୁଁ ଯୋଉ ଲୋକେସନରେ ରହୁଛି ନା ସେଇଟା ଆକ୍ଚୋଲି ମୁଢି ଫେମସ ମୁଢି ଫେମସ ତ କୋଉଠି ଜାଣିପାରୁଥିବ ନା ଜାଣିପାରୁନଥିବ।
ମୁଢ଼ି ସେପଟେ କଟକ ଭୁବନେଶ୍ଵର ପଟେ ନା କଣ?
ନା ନା ନା ବାଲେଶ୍ଵର।
ବାଲେଶ୍ଵର ଆଚ୍ଛା ଆଚ୍ଛା ଆପଣ ବାଲେଶ୍ଵର ପଟେ ରହୁଛନ୍ତି?
ନାଁ ମୁଁ ଏଠି ପଡୁଛି ମୁଁ ରହୁଛି ଢେଙ୍କାନାଳ ଡିଷ୍ଟ୍ରିକ ରେ।
ଆଚ୍ଛା ଭଲ କଥା ସେପଟେ କଣ ଏମିତି ବୁଲିବା ଜାଗା କିଛି ଅଛି?
ହଁ ବୁଲାବୁଲି କରିବା ପାଇଁଁ ସପ୍ତ ଶଯ୍ୟା ଅଛି ଢେଙ୍କାନାଳ ପ୍ରପର ଲୋକେସନରେ ମିଳିଯିବ ଢେଙ୍କାନାଳର।
ସପ୍ତ ଶଯ୍ୟା ମାନେ ମାନେ ସେଇଠି କଣ ଏମିତି ଦେବୀ ଅଛନ୍ତି ଏମିତି? ନା କଣ କିଛି ଭଗବାନଙ୍କୁ ମୁଁ
ଆକ୍ଚୋଲି ମୁଁ ବୁଲି ଯାଇନି ମୁଁ ବୁଲି ଯାଇନି ବଟ ମୁଁ ଶୁଣିଛି। ବଟ୍ ଏବେ କାରଣ ଏବେ ଏଇ ରିସେଣ୍ଟଲି ବର୍ଷେ ଦିଇ ବର୍ଷ ହବ ତାକୁ ଭଲସେ ରେନୋଭେଟ୍ କରାହେଇଛି।
ହଁ।
କାରଣ ଆଗରୁ ବି ସେମିତି କିଛି ଭଲ ଲୋକେସନ ନଥିଲା ଆମର ଏଠି ଏବେ ହଉଛି ଆମର ରହୁଛି କିନ୍ଦାର ୱାଟର ପାର୍କ ରହୁଛି ସେଇପଟ ଲାଇନରେ।
ହଁ।
ଆଉ ଏଠି ଆମର କପିଳାସ ରହୁଛି।
ସେପଟେ ଯୋଉ ଆପଣ ଢେଙ୍କାନାଳ ସାଇଡ ଯୋଉ ରହୁଛନ୍ତି ତ?
ସେ ପ୍ରପର ଢେଙ୍କାନାଳ ଡିଷ୍ଟ୍ରିକ୍ଟରେ ଏରିଆରେ ହିଁ ଯାଉଛି।
ଆଚ୍ଛା।
ହଁ ଆଉ ଏବେ ଅ ହେଇଛି ପୁଣି ଆଉ ଗୋଟେ ଜଗନ୍ନାଥ ମନ୍ଦିର ହେଇଛି।
ହଁ ହଁ।
ଶରଣ ଶ୍ରୀକ୍ଷେତ୍ର ଶୁଣିଥିବେ ବୋଧେ ମତେ ଲାଗୁଛି।
ନା ନା ମୁଁ ଶୁଣିନି ମୁଁ ଖାଲି କପିଳାସ ମନ୍ଦିର ଏଆକୁ ଶୁଣିଛି ଧବଳେଶ୍ଵର ମନ୍ଦିର ନା କଣ ଏମିତି।
ଧବଳେଶ୍ୱର ତ ଏପଟେ ନାହିଁ।
କୋଉ ପଟେ ଅଛି?
ଧବଳେଶ୍ୱର ଟା ଏମିତି ମୁଁ ଶୁଣିଥିଲି ଯାଜପୁର ଲାଇନ୍ ଧବଳେଶ୍ୱର ନହେଲେ କଟକ।
ଆଚ୍ଛା।
ଏତେ କନଫର୍ମ ବି ନୁହଁ କାରଣ ମୁଁ ଏତେ ଯାଏନି ନା ବାହାରକୁ ବେଶୀ।
ହଁ।
ହଁ ଆଉ ଆମର ଏଇଠି ତ କହିବାକୁ ଗଲେ କପିଳାସକୁ ହିଁ ସମସ୍ତେ ଯାଆନ୍ତି।
ହଁ ହଁ ମୁଁ ସେଇଠିକୁ ଯାଇଥିଲି ଏ ଟେନ୍ଥ କ୍ଲାସ ରେ।
ଆଚ୍ଛା। ଶ୍ରାବଣ ମାସ ବି ଆସୁଛି ଆମର ଏମିତି ବି ଯିବୁ
ହଁ ଆଉ ଯୋଉ ସେଠି ଗୋଟେ ଢେଙ୍କାନାଳ ରେ କୋଉ ପାର୍କ ରେ ଗୋଟେ ହାତୀ ଅଛି ନା କଣ? ଜାଣିଛନ୍ତି ଆପଣ?
ଅକ୍ଚୋଲି ପାର୍କରେ ହାତୀ ଥିବ ବଟ୍ ମୁଁ କହୁଛି ନା ମୁଁ ବେଶୀ ବାଟ ମାନେ କହିବାକୁ ଗଲେ ସବୁଆଡ଼େ ବେଶି ବୁଲେନି।
ହଁ ହଁ କାଇଁ ଘରେ ଛାଡନ୍ତିନି କି?
ଛାଡିବା କଥାଟା ହଉଛି ମେନ୍ ମୋ ବୋଉ
ହଁ ସେଇଟା ତ ସମସ୍ତଙ୍କ ଘରେ ହୁଏ।
ମାନେ ହଁ ମୁଁ ମାନୁଛି ଗୋଟେ ଝିଅକୁ ହଁ ସେ ମାନେ ହଁ ତା ଝିଅକୁ ରଖିଲା ଆ ମୁଁ ତା କହିବ ମୁଁ ଗୋଟେ ପୁଅ ପିଲାଟେ ଏଡ଼ ବଡ଼ ହେଲିଣି ମୋତେ ଟିକେ ଛାଡ଼େ ଭାଇ ବୁଲିବା ପାଇଁ ନା ନାଇଁ ନାଇଁ ତୁ ସେଇ ଘରେ ବ କୁଆଡେ ଯିବା ଦରକା ସାଙ୍ଗମାନଙ୍କ ସହ ଏଇନା ଭାବିଥିଲି ଆର ପାଳି ଯିିବା ପାଇଁ ହଉଛି କପିଳାସ ଆଡେ ବୁଲିବା ପାଇଁ ନା-ନା-ନା ସାଙ୍ଗମାନଙ୍କ ସହ କିଛି ଦରକାର ନାହିଁ ଘର ଲୋକ କିଏ ଯିବ ଯଦି ଯା।
ହୁଁ ଆଜିକାଲି ତ ଯାହା ଦୁନିଆ ହେଲାଣି ଆଉ ଘରେ ଲୋକ କାହା ଉପରେ ବିଶ୍ୱାସ କରୁନାହାନ୍ତି ବୋଧେ ଆଉ।
ଆକ୍ଚୁଆଲି ବିଶ୍ଵାସ ନାହିଁ ସେ କହିବେ ଯେ ହଁ ତୁ ସାଙ୍ଗସାଥିମାନଙ୍କ ସହ ଯିବୁ ଆଉ ଆମର ଏପଟେ ଯୋଉ ରହୁଛି ଗୋଟେ ସର୍ଟକଟ ରହୁଛି ଏପଟେ ଯିବା ପାଇଁ ଯୋଉ ଗୋଟେ ବ୍ରିଜଟେ। ସେ ବ୍ରିଜଟା କହୁଛି ନା-ନା-ନା ସେଇଠି ବହୁତ ଆକ୍ସିଡେଣ୍ଟ ହେଉଛି ତୁ ଯିବା ଦରକାର ନାହିଁ ଜମା ଯାଆନି। ପୁଣି ମୁଁ ଯୋଉଦିନ ଯାଇଥିବି କହିଆ ଗଲେ ମୁଁ ହଷ୍ଟେଲ ଯୋଉଦିନ ଯିବି ସେ ଦିନ ମାନ ଖାଇବନି ଅନେଇଥିବ କେତେବେଳେ ଫୋନଟା କଲା ପହଞ୍ଚିଲା ନା ନାହିଁ।
ହଁ ବେଶୀ ଚିନ୍ତା କରୁଛନ୍ତି ଆଉ ଆପଣଙ୍କ ମାମା ଆପଣଙ୍କ ପ୍ରତି।
ହଁ।
ଆପଣଙ୍କ ଘରେ କଣ ଗୋଟେ ବୋଲି ପୁଅ ନା କଣ?
ନାଇଁ ଆମ-ଆମେ ଦି ଜଣ ଅଛୁ ମୁଁ ବଡ଼ ହେଉଛି ମୁଁ ଆଉ ମୋ ସାନ ଭଉଣୀ। ହୁଁ।
ଆଉ ସେପଟେ କଣ ଏମିତି ଆପଣଙ୍କ ଏମିତି ସହରରେ ରହୁଚନ୍ତି ନା ଗାଁରେ ରହୁଚନ୍ତି?
ଆମର ସିନା ଆମ ଡିଷ୍ଟ୍ରିକ୍ଟଟା ପୁରା ଗାଁଉଲି ଡିଷ୍ଟ୍ରିକ୍ଟ। କେବଳ ଆମ ଢେଙ୍କାନାଳର ଯୋଉ ପ୍ରପର ଲୋକେସନ ରହୁଚିନା ସେଇଟା ଏବେ ଟିକେ ଟାଉନ୍ ପ୍ରକାର ହେଇଚି ମଡ଼ିଫାଏ ଟିକେ କରିଚନ୍ତି ତାକୁ ସେ ଟାଉନଟାକୁ।
ହଁ ହଁ।
ଆଉ ନହେଲେ ଢେଙ୍କାନାଳ ଡିଷ୍ଟ୍ରିକ୍ଟରେ ସବୁ ଜାଗା ଦେଖିବେ ପୁରା ଗାଁ କୋଉଠି ସହର ନୁହଁ।
ଆଉ କଣ ଚାଲିଚି ମାନେ ଆପଣଙ୍କ ଗାଁରେ ଏମିତି ଚାଷ କିଛି ବର୍ଷାଦିନତ ଆସିଗଲା? ନା କରୁନାହାନ୍ତି ହଁ।
ଆଉ ଆମର କହିଆକୁ ଗଲେ ନଦୀ ଏପଟଟା ଆମର ଏଇନା ଚାଲିଚି, ଅଁ ଆମର ଧାନ ହଉ କି ଗହମ ଗହମ ତ ସେଲାଗୁନି ସରି ଗହମ କହିଦେଲି ମାନେ ଆମର କୋଳଥ ଆଉ ଡା ବିରି ଏଇରା ସବୁ ହୁଏ ମାନେ ନଦୀ ଏପଟେ ଆମର ଆଉ ନଦୀ ସେପ ଏପଟେତ କହିବାକୁ ଗଲେ ସବୁ ସିଜିନ ଅନୁସାରେ ଏଇ ସିଜିନରେ ତରଭୁଜ ହେଲା ତରଭୂଜ ସରିଯିବ ତାପରେ ପୁଣି ତାସହି ତ ବୋଇତାଳୁ ଲଗେଇଥିବେ ବୋଇତାଳୁ ସଇଲା ତାପରେ ସବୁତକ ଉଠେଇଦେବେ ପୁଣି ଆଖୁ ଏଇନା ଲାଗିଚି।
ହଁ ଆଖୁ ଲାଗିଚି ଏବେ ଏବେ ଆଖୁ ହୁଏ?
ହଁ ଏଇ ସିଜନରେ ଆଖୁ ହବ।
ହଁ ହଁ।
ଏଇଟା ଏଇ ସିଜନଟା କେବଳ ଅବିକା ଚାଲିବ ବର୍ଷା ସରିବା ହାତେ ବର୍ଷା ସରିବା ଶୀତ ଷ୍ଟାର୍ଟିଙ୍ଗରୁ ତାପରେ ପୁଣି ଥରେ ତରଭୂଜ ଲାଗିବ।
ଆଚ୍ଛା ମକା ଲଗାନ୍ତିନି ସେପଟେ?
ମକା ଲଗେଇଥିଲେ ଏବର୍ଷ କିନ୍ତୁ ଏତେ ବ ବଡ଼ କିଆରି ନୁହଁ। କାରଣ ମେନ୍ ହାତୀ ଆଉ ବାରହା ରହୁଚନ୍ତିତ ସେଥିପାଇଁ ବହୁତ୍ ନଷ୍ଟ କରିଦଉଚନ୍ତି। ତ ଏଥିରେ ଲାଭ କିଛି ରହିବନି।
ହଁ ଠିକ୍ କହିଲେ।
ହଁ ଆମ ଗାଁଠୁ ଟିକେ ଦୂର ହବ ଛଅ ସାତ କିଲୋମିଟର ତାଙ୍କର ସେଇଠି ପୁରା ଗାଁ ପାଖରେ ପୁରା ନଦୀ।
ସେଇଠି ତାଙ୍କର କରନ୍ତି ମକା ଚାଷ।
ହଉ ଯଦି ଆପଣଙ୍କ ସହିତ ଆଗକୁ କଥା ହେଇପାରିବିତ ଆମେ ଏଇ ବିଷୟରେ କଥା ହବା। ଆପଣଙ୍କ ସହିତ କଥାହେଇକି ମତେ ବହୁତ୍ ଭଲ ଲାଗିଲା ଧନ୍ୟବାଦ।